କଣ କରଛ? ମୁଁ ବସିଛି ଆଉ।
ମୁଁ ବି ବସିଛି। ଆଉ ତମେ ସନ୍ଧ୍ୟାବେଟେ କଣ ଖଇଥିଲ?
ମୁଁ ଖାଇଥିଲି ବିସ୍କୁଟ୍ ମିକ୍ଚର୍।
ଆଉ ଖରା ବେଳେ?
ଖରାବେଳେ ଖାଇଥିଲି ଭାତ ଭଜା ଆଉ ଟମାଟ ଦଳା। ତମେ କଣ ଖାଇି ମୁଁ ଖାଇଥିଲି ଭେଣ୍ଡି ଭଜା।
ଭେଣ୍ଡି ମୁଁ ଖାଇଥିଲି ଭାତ ଆଉ ସୋୟାବିନ୍ ତରକାରୀ।
ହୁଁ।
ତମେ ଯୋଉ ଭେଣ୍ଡି ମସଲା ଦିଆବଜା ଖାଇଥିଲ ନା ତେଲ ପକା?
ଆମେ ମୁଁ ତେଲ ପକା ଭଜା ଖାଇଥିଲି।
କେମିତି ତେଲ ପକା ଭଜା ଭଲ ଲାଗିଲା।
ହଁ ଭଲ ଲାଗିଲା।
କେମିତି କରିଥିଲ କହିଲ?
ଫାଷ୍ଟେ ଭେଣ୍ଡି ଆଳୁ କଟା ଯିବ।
ହୁଁ।
ତାପରେ ପିଆଜ କାଟିବ ତାପରେ କଢ଼େଇ ବସେଇବ ଚୁଲିରେ।
ହୁଁ।
ତାପରେ ତେଲ ପକେଇବ।
ହୁଁ।
ତାପରେ ଫୁଟଣ ପକେଇବ ତେଲ କାଟି ସାରିଲା ପରେ ଫୁଟଣ ପକେଇବ।
ହୁଁ।
ଫୁଟଣ ଫୁ-ଫୁଟଣ ଯାହାବି ହେଲେ ଫୁଟିବ ନା ଯାହାବିହେଲେ ଫୁଟଣ ଫୁଟି ସାଲା ପରେ ପିଆଜ୍ ପକାଇବ ପିଆଜ୍ ତାକୁ ଟିକେ ଭାଜିବ ଭାଜିବ ସିଏ ଯେମିତି ଲାଲ ହେଲା ପର୍ଯ୍ୟନ୍ତ ଭାଜିବ।
ହୁଁ।
ଦ୍ଭାଜି ସାରିଲା ପରେ ତାପରେ ତାକୁ ଆଉ ଟିକେ ମାନେ ତମେ ଯେମିତି ତମ ହିସାବରେ ତମେ କେମିତି ଲୁଣ ଖାଉଚ଼ କିମ୍ବା ହଳଦୀ ସେଇ ହିସାବରେ ପକେଇବ ଲୁଣ ହଳଦୀ ତାପରେ ଭେଣ୍ଡି ଆଳୁ ପକେଇଦବ
ହୁଁ ହଁ।
ଭେଣ୍ଡିଆଳୁ ପକେଇ ସାରିଲା ପରେ ତାକୁ ଭଲସେ ଟିକେ ଭାଜି ଦବ ଗୋ ମାନେ ଫେଣ୍ଟି ଦବ
ହୁଁ ହୁଁ।
ଫେଣ୍ଡି ସାରିଲା ପରେ ତାକୁ ଘୋଡ଼େଇଦବ
ହଁ ଆମ ଜେ ଯ ଆମର ଯୋଉ ଓଡିଆ ମାନଙ୍କର ଖାଇବା ଯୋଉ ପଖାଳ ଭାତ ତା ଦେହରେ କଙ୍କ ସବୁ ଲଗେଇ ଖାଇଲେ ତମକୁ ଭଲ ଲାଗେ କଇଲ?
ମୋତେ ଭଲ ଲାଗେ ଫାଷ୍ଟ ହେଉଛି ଭଲ ଲାଗେ ବେଶୀ ଭଜା
ଉଁ।
ତାପରେ ଟିକେ ମାନେ କଷା କଷି କିମ୍ଵା ଆଳୁ କଷା ହଉ କିମ୍ବା ସୋୟାବିନ୍ କଷା ହୋଉ ତାପରେ ହଉଚି ଆମର ରହୁଚି ବଡ଼ି ଚୂୁରା ଶାଗ ଭଜା ତାପରେ ହେଉଚି ଆମର ଆମ୍ବୁଲ ଦଳା
ହୁଁ।
ତାପରେ ଅନ୍ୟନ୍ୟ ଯାହା ବି ହୋଉ ସଉ କା ପୁଡ଼ି ହେଉ ଟମାଟର ଆଉ କଞ୍ଚାଲଙ୍କା ଲେମ୍ବୁ ତାପରେ ଯେ ଦହି ବାଇଗଣ
ହୁଁ କହିବ।
ଏମତି ସବୁ ଭଲ ଲାଗେ ଆଉ ଏମତି ତ କଲେ ବହୁତ ଜିନିଷ ବାହାରିବ ନା ହଁ
ହୁଁ ବେଶୀ କରି ଟିକେ ଯୋଉ ଅ ଆମ୍ବୁଲ ଝୋଳ ହଉ କିମ୍ବା ଆ ଟମାଟୋ ରସୁଣ ଯୋଉ ଲଙ୍କା ଝୋଳ ହଉ ଭୋଭତୁ ସେତିକି ହଁ। କିନ୍ତୁ ବେଶୀିକାଲି ଯଦ ଭଜା ଭଜି ଆମର ହେଇନଥିବ ତାହେଲେ ଆମେ ସାଙ୍ଗେ ସାଙ୍ଗେ କଣ ଗୋଟେ ଦଳିଦବା ଦଳି ଦେଇକି ସାଙ୍ଗେ ସାଙ୍ଗେ ଖାଇଦବାଟଟ
ହୁଁ।
ପୁରା।
ଆଉ ତମେ ସନ୍ଧ୍ୟା ବେଳେ କଣ ଖାଇଥିଲ?
ମୁଁ ସନ୍ଧ୍ୟାବେଳେ ଯାଇଥିଲି ଯୋଉ ଯାଇଥିଲି ଟିକେ ବଜାର ସେଇଠି ଖାଇକିଆ ନଥିଲି ମୋମେ ସି ଯଉ ମେ। ଖାଅନି, ସେଇଠୁ ଆଣିବେ ସେ ଟିକେ ଭଲ କରୁଚ଼ନ୍ତି ହଁ।
ହୁଁ।
ସେ ଟିକେ ଅଧିକ ପନିର ଟା ତା ଦେ ଦଉଚ଼ନ୍ତି ନା?
ହୁଁ ମତେ ବି ଭଲ ଲାଗେ ସେଠି ଖାଇବା ପାଇଁ।
ହଁ କିନ୍ତୁ ଆମର ଯୋଉ ଏପଟେ ପରିବା ମାର୍କେଟ ଅଛି ସେଠି କି ଭଲ ନୁହଁ ଜମା ସେ ମାନେ ଖାଲି ମାନେ ପରିବା ପକେଇଦେଇଥିବେ ପନିର ନଥିବ। କିନ୍ତୁ ସେ ପରିବା ଟା ପୁରା ମାନେ ଅଳ୍ପ ଚ କୋଉଦିନ କୋଉଦିନ ପୁରା ମାନେ ମସ୍ ଭଲସେ ଟିକେ ଭାଜି ହେଇ ନଥିବ। ଆଉ କୋଉ ଦିନ କୋଉ ଦିନ ପୁରା ମେଶି ସିଝି ଯାଇଥିବ ଏମିତି ଲାଗେ ନା ଖାଇଛ ନା କେବେ ସେଇ
ହଁ ଖାଇଚି।
ହଁ ଏମିତିନାଗେ ନା ନ ତମକୁ
ତୋର ବାସିନିଆ ବି ଲାଗେ ଗୋଟେ ଗୋଟେ ଏବେ ନୂଆ ନୂଆ ସେଇଠି ଗୋଟେ ଖୋଲିଛି ଦେଖିଛ ନା ଦୋକାନ ଖାଇବା ଦୋକାନ
ଯୋଉ ସବୁଜୋଗ ନର ତ
ହଁ ହଁ ହଁ।
ସେଇଠି ଦଉଛନ୍ତି ମାନେ ସାଧାର ମୋମୋ
ମୁଁ ଜାଣିନି କିନ୍ତୁ ଏବେ ନୂଆ ଖୋଲିଛି ନା ମୁଁ ଜାଣିନି କେବେ ଦେଖ ମୁ ମାନେ ଶୁ ଦେଖିଛି କିନ୍ତୁ ମୁଁ ଖାଇନି ସେଠି କେବେ ନା ସେଥିପାଇଁ
ହଁ ମୁ ବି ଖାଇ
ସେଠି କେବଳ ଆଇଁଷ ତିଆରି ହୁଏଠି।
ହଁ ମୁଁ ସେଇ ସେଇଟା ଦେଖିଥିଲି ନା ମୁଁ ସେଇଥିପାଇଁ ତମକୁ ପଚାରିଲି କି ଯଏ ଆଉ ସାଧା ଆଉ କୋଉଠି ହଉଛି?
ହୁଁ ସେଠାରୁ ମାନେ ନୂଆ ଖାଇବା ଦୋକାନ ଖୋଲିଛି ଆଉ
ହୁଁ। ଆଉ ତମକୁ କୋଉ କୋଉ ଜାଗା ସବୁ ବୁଲିବାକୁ ଭଲ ଲାଗେ? ସେମତି ଆ ପାହାଡ଼
ପାହାଡିଆ ହଉ କି ତାଲେ ବର୍ଷା ଜାଗା କିବା ଶୀତ ବେଶୀ ହଉଥିବ କି ବେଶୀ ସମୁଦ୍ର ଥିବ
ମତେ ବେଶୀ ଭଲ ଲାଗେ ହଉଛି ଉ ଏମିତି ମନ୍ଦିର ଫନ୍ଦିର ଯିବା ପାଇଁ ଭଲ ଲାଗେ ଫାଷ୍ଟ ପୁରୀ ପୁରୀ ବେଶୀ ଭଲ ଲାଗେ ଯିବା ପାଇଁ ତାପରେ ଶୀତ ମାନେ ଶୀତ ଜାଗା ହେଲେ
ହୁଁ।
ଭଲ ଲାଗେ ହଉଛି ଏଠି ଆମର କାଶ୍ମୀର ଭଲ ଲାଗେ
ହୁଁ।
ତାପରେ ଏପଟେ ଆମର ହଉଛି ରହୁଛି ଯେଉ ଝରଣା
ହଁ।
ଘଟଗାଁ ପାଖରେ ଯେଉଁ ସାନ ଭାଗରେ ରହୁଛି ବଡ ଭାଗରେ ରହୁଛି ଏମିତି ସବୁ ଭଲ ଲାଗେ। ଆଉ ମୁଁ ତ କେବେ ଯାଇନି କିନ୍ତୁ ଦେଖ ଦେଖିଛି କିନ୍ତୁ ଭଲ ଲାଗେ ସେି ଯିବେ ମତ କେବେ ଯାଇନି ଇଚ୍ଛା ଅଛିି କେବେ ଯିବାକୁ ଯିବି।
ହଁ ମୁଁ ବି ଯାଇନି। ସେଠି ମାନେ ହଁ ପାହାଡରେ ପୁରା ଏମିତି ପାଣି ଝରୁଥିବ ପୁରା ଆ ପାଖରେ ପ୍ରାୟ ଛୋଟ ଛୋଟ ପା ହଁ ପାଖରେ ବି ଛୋଟ ଛୋଟ ପା ପଥର ନଥିବ କି ଆମେ ତାପରେ ଚଢିକି ଯାଆନ୍ତି। ମାନେ ମୁଁ ଯାଇନ ଫିରି ଗୋଟେ ବର୍ଷ ଆମ ଘରର ସବୁ ଲୋକ ଯାଇଥିଲେ। କିନ୍ତୁ ମୋର କଲେଜ ରହିଯାଇଥିଲା ବୋଲି ମୁଁ ଯାଇପାରିଲିନି ପୁରା ମାନେ କେତେବେଳେ ଛୋଟବେଳେ ଯା ଯାଇଥିଲି ଘଟଗାଁ ଆଉ ଯାଇନିି ବଡ ହେଲା ଦିନୁ।
ହଁ।
ହୁଁ।
ଆମକୁ କୋଉ କୋଉ ଜାଗା ଭଲ ଲାଗେ ଯିବା ପାଇଁ ମାନେ ବୁଲିବା ପାଇଁ ହଉ କିମ୍ବା ମାନେ ଯୋଉଟା ମ ତମ ମନରେ ଅଛି ଭଲଲାଗେ ଏଇଠିକି ଜିବା ମାନେ ଏଇଠିକି ଇଚ୍ଛାଅଛି ଯିବାକୁ ତମକୁ କଉଟା ଭଲ ଲାଗେ ଯିବାକୁ। ହଁ।
ମତେ ବେଶୀ କାଲି ଯୋଉ ପାହାଡି ଅଞ୍ଚଳ ମାନେ ଏମତି ପାହାଡ ଚଢିକି ଯିବୁ। ଆଉ ଯୋଉ ବରଫରିଆ ଏମତି ଯିବାକୁ ଭଲ ଲାଗେ ବେଶୀ ଇଚ୍ଛା ଅଛି ଜିବି କେଦାରନାଥ ଯିବା ପାଇଁ। ଆ ସେଇଠି ମାନେ ହଁ ତମର ବି ଇଛା ଥିବ ଯାହାେଲେ ସମସ୍ତଙ୍କର ଇ
ହଁ ହଁ ହଁ ସେଇଟା ବହୁତ ମାନେ ମାନେ ବହୁତ କଷ୍ କଉ ମନ୍ଦିର ଗୋଟେ ଯିବା ପାଇଁ ଯାହାବି ହେଲେ କେତେ ଉଞ୍ଚା ହେଠେ ବହୁତ ଥଣ୍ଡା ଲାଗେ।
ହୁଁ ବହୁତ ଥଣ୍ଡା ଆଉ ପାହାଡ ଚଢିକି ଯିବୁ ମାନେ ଭଲ ଜାଗା କିନ୍ତୁ ଏଇଆ ଆମେ ଯେହେତୁ ନୂଆ ଯିବା ଆମ ପାଇଁ ଟିକେ କଷ୍ଟଦାୟକ।
ହଁ ହଁ ହଁ।
ଦେଖିଆ ସ୍ୱପ୍ନଟା ଅଛି ପୁରଣ କରିବା ଆଉ।
ଦେଖିବା ଆମ ଭାଗ୍ୟରେ ଥିଲେ ଆମର ଠାକୁରେ ମାନେ ଯାହାବି ହେଲେ ଚାହିଁଲେ ଆମ
ହଁ ହୁଁ ଯଉ କୁହନ୍ତିନି ଡୋରି ଲଗେ
ହଁ। ଆମ ଡୋରି ଲାଗିଲେ ଆମେ ଯିବା ଆଉ ତମେ ଯିବ ଆମେବି ମୁଁ ଜିବି।
ହୁଁ।
ମିଶିକି ଗୋଟେ ମାନେ ଯାହାବି ହେଲେ ସାଙ୍ଗ ସାଥିରେ ମିଶିକି ଗଲେ ଭଲ ଲାଗେନି ନା?
ହଁ।
ସେମତି।
ହୁଁ ଆମର ଏବେ ଯୋଉ ପର୍ବ ଆସୁଛି ରଥଯାତ୍ରା ତମେ ତମ ଗାଁରେ ରଥଯାତ୍ରା ହୁଏ?
ହଁ ଆମର ହୁଏ ଛୋଟ ଛୋଟ ଛୁଆ ମିନ ନା ନା ବଡ ନୁହଁ ଛୋଟ ଛୋଟ ଛୁଆ ମାନେ ମିଶିକି କରନ୍ତି ଏଇଠି କରୁଛନ୍ତି। ଆର ବର୍ଷ ବି କରିଥିଲେ ଏ ବର୍ଷ ବି ହବ।
ଆମର ବି ସେମତି ଛୋଟ ଛୁଆ ସବୁ ମିଶିକି କରନ୍ତି ମାନେ ଛୋଟ ରଥରେ
ରଥ ବି ଛୋଟ ଛୋଟ ରଥ ମାନେ ହେଇଛି ତା ଦେହେରେ ଚକ ଲାଗିଛି। ମାନେପୁରା ରଥ ପୁରା ଏକ୍ଜାକ୍ଟ ରଥ ଭଳିଆ କିନ୍ତୁଛୋଟ ମାନେ ଟିକେ ଛୋଟ ହାଇଟ୍ ହବ ଛୋ
ହୁଁ ହୁଁ ହଁ ଆମର ବି ସେମିତି ଆମର ପୁରା ଛୋଟ ଛୋଟ ରଥ କରିଦେବେ ଚକ ଲଗେଇଦେବେ ତା ଦେହରେ ତିନି ମୂର୍ତ୍ତି ପୁରା ମାନେ ଏତେ ତିନିଟା ରଥ ତ କରିପାରିବେନି ଗୋଟିଏ ରଥ କରିବେ ତା ଦେହରେ ବସେଇଦବେ ତିନି ଠାକୁରଙ୍କୁ ତାପରେ ଏମିତି ବୁଲେଇବା ଗାଁ ସାରା ତାପରେ ମୁଁ ଯେତେବେଳେ ଛୋଟ ହେଇଥିଲି ମୁଁ ବି ଯାଇକି ଟାଣେ ରଥ ତାଙ୍କ ସହିତ। ତମେ ବି ଟାଣିଚ ନାଁ?
ମୁଁ କେବେ ଟାଣିନି।
ତମେ ସେଇ ଯୋଉ ତମର ଯୋଉ ଛୋଟ ଛୋଟ ଛୁଆ କରନ୍ତି ତାଙ୍କ ସହିତ ଟାଣନି?
ସେ ମାନେ ଏ ବର ମାନେ ଏଇ ବର୍ଷ ସେ ଫାଷ୍ଟ ମାନେ ରଥ ମାନେ ରଥଟା କରିଛନ୍ତି ଫାଷ୍ଟ ଆର ବର୍ଷ କରିଥିଲେ ବିଭାନ ଟାଇପର କରିଥିଲେ ଆଉ।
ଓହୋ ଏ ବର୍ଷ ପୁରା ସଜେଇକି କରିଛନ୍ତି ବୋଧେ।
ହଁ ହଁ।
ହଉ ଆଉ। ମତେ ଟିକେ ଦେଖେଇବ ତ ତମ ଗାଁରେ କେମିତି ରଥ ଟଣା ହୁଏ।
ହୁଁ ଭଲ ଲାଗେ ନା ଦେଖିବା ପାଇଁ
ହଁ ଆଉ ସିଏ କଣ କରିବେ ଜଣିିଛ? ଏମିତି ରଥକୁ ରଖିଦେବେ ବାଟରେ ପୁରା ଆ ଯୋଉ ଏମିତି ଏପଟୁ ସେପଟ ଠିଆ ହେଇଯିବେ ଦି ଜଣ ପରେ ଦୌଡି ଧରିି ଯିଏ ଆସିବେ ଠାକୁର ମନ୍ଦିରେ ପଇସା ପକା
ହଁ, ହଁ, ହଁ। ଭଲ ଲାଗେ କିନ୍ତୁ ସେମିତି ଜାଗା ଦେଖି ମତେ ବି ଭଲ ଲାଗେ। ଅଟକିଥିବେ ଅଟକଥିବେ ଲୋକଙ୍କୁ।
ଆମ ଘର ପାଖରେ ବି ଏଠିକି ଛିଡା ହୁଅନ୍ତି।
ଆଉ?
ତ ତମକୁ ସମୁଦ୍ରରେ ଗାଧୋଇବାକୁ ଭଲ ଲାଗେ।
ସମୁଦ୍ର ତ ମୋର ବହୁତ ପସନ୍ଦ ମତେ ଭଲ ଲାଗେ।
ହଁ, ତମେ ଗାଧେଇଛ?
ହଁ ଗାଧେଇଛି।
ନାଇଁ କଣ କେମ୍
ମାନେ ଯେତେ-ଏ ମାନେ, ମୁଁ ଯେତେ ଗାଧଥିଲେ ବି ବହୁତ ଇଛା ହୁଏ, ସବୁବେଳେ ଇଚ୍ଛା ହୁଏ ଯିବା ପାଇଁ।
ହୁଁ। ଆଉ, ମାନେ କଣ ସବୁ ଯାଇଲ ହୁଁ ହୁଁ।
ହୁଁ।
ମାନେ ଗାଧେଇଲ ସବୁ ହୁ।
ହଁ, ଗାଧେଇଲ ଟୋଟ୍ ଟାଲି ମାନେ ଇଚ୍ଛା, ହଉନଥିଲା ଆସିବା ପାଇଁ। ସେ ଜାଗା ହିଁ ତ ସେୟା ନାଁ।
ହୁଁ।
ତମକୁ ଭଲ ଲାଗେନା ଗାଧେଇବାପାଇଁ ସମୁଦ୍ରରେ?
ହଁ, କିନ୍ତୁ ମତେ ଅଧିକ ଟାଇମ୍ ଆମ ଘର ଲୋକ ଛାଡନ୍ତିନି, ଗାଧୋଇବା ପାଇଁ। ଥଣ୍ଡା ଦେହ। ଥଣ୍ଡା ହେଇଯିବ, ଏ ଯୋଉ ଦେହ ଖରାପ ହବ, ଏମିତି କୁହନ୍ତି। ମୁଁ କିନୁ ଗାଧାଏ।
ଏମତି ତ କୁହନ୍ତି ଯାହା ହେଲେ। ଗାଧ ଥରେ ଯାଇଛ ମାନେ ଗାଧଇଲେ ଫାଇନାଲି ଯାଏ ଭାରି ମାନେଏପ୍
ମାନେ ମୁଁ କେବେ ଆ ହୁଁ, ମାନେ ଆମ ଘର ଲୋକଙ୍କ ସହିତ ଯାଇନି। ମାନେ ମୋ ମମି ବାପାଙ୍କ ସହିତ କେବେ ଯାଇନି? ମୁଁ ଯାଇଥିଲି ଯାହା, ମାନେ ମୋ ମମି ବାପା ଯାଇନଥିଲେ। ମୁଁ ମୋ ବଡଆପାଙ୍କର ସହିତ ଯାଇଥିଲି। ବେଶୀ ଗାଧେଇ ବି ସେମାନେ ବେଶୀ ଗାଧେଇଲେନି। ତ ମୋତେ ବି ବେଶୀ ଗାଧେଇବାକୁ ଦେଲେନି ଆଉ। ମୁଁ ତାଙ୍କରି ମୋର ମୁଁ ତାଙ୍କ ଆଗରେ କହିଛନ୍ତି କି ଆସିଛି କଥା ମାନେ ଗାଧେଇ ପଡିବି। କିନ୍ତୁ ସିଏ ଯେହେତୁ ତାଙ୍କ ଆଗରେ ଆଉ ଏତେ ଗାଧେଇଲିନି। ଖାଲି ସେମିତି ବୁଲାବୁଲି କରି ଆସିଛି ଆଉ। ଆଉ ଯାଇ ଯା ଯାଇଥିଲି ସେଇ ଛୋଟ ଅଳେ। ଆଉ ଯାଇନି?
ଜାଣିଛ! ଆମର ଏଇଠି ଯୋଉ ହୁଏ ନା ମେଲଣ? ତମେ ଆସିଛ। ତମେ ଆସିଛ ଦେଖିବା ପାଇଁ କେବେ?
ନାଁ ମୁଁ, ଯାଇିନି। କେମିତି ହୁଏ ଏ ଟିକେ କହିଲ?
ଆମର ଯଦି ଉଁ ମାନେ ମେଲଣ, ନାଇଁ କଣ? ଯେମିତି ଧର ଗୋଟେ ମେଳା ଟାଇପ୍ ର ହୁଏ। ଫାଷ୍ଟ୍ ଦୋକାନ ଫୋକାନ ପଡ଼ିଥିବ। ତା'ପରେ ଠାକୁର ବିଭାନ ଆସିବେ।
ହୁଁ।
ଠାକୁର ଆସନ୍ତି ନା, ସବୁ ରାସ୍ତାରେ ବିଭାନ ସବୁ ରହିବେ। ଆଉ, ଲୋକମାନେ ଯିଏ, ବହୁତ ପଡେ ଦୋକାନ ଏଠି। ତା'ପରେ ଲୋକମାନେ ଯିବେ ଦେଖିବା ପାଇଁ ଠାକୁର। ଠାକୁର ଯିବେ ଦେଖି ଖିବା ପାଇଁ। ତା'ପରେ ମେଳା ବୁଲିବେ। ତା'ପରେ କଣ ଖାଇ, ମାନେ ଖିଆପିଆ କରିବେ। ତା'ପରେ ଠାକୁର ଆସିବେ। ଭିତରକୁ ଲୋକ୍ ମାନେ ଯୋଉଠି ରୁହନ୍ତି ଠାକୁର? ତାଙ୍କ ସ୍ଥାନରେ ସେଠି ଆସିବେ। ଯାହାବି ହେଲେ ଠାକ୍ କୁର କଣ ଏତେ ଶୀଘ୍ର ଆସିବେ କି? ଠାକୁର ଯାହାବି ହେଲେ ସରିଲା ପର୍ଯ୍ୟନ୍ତ ରହିବେ ନା, ନା, ଠାକୁର।
ହୁଁ, ହୁଁ।
ରହିବେ। ତା'ପରେ ଏମିତି ଗୋଟେ, ଗୋଟେ, ଗୋଟେ, ଗୋଟେ, ଗୋଟେ, ଗୋଟେ ଠାକୁର ଆସିବେ। ପଡ଼ିଆ ଭିତରକୁ। ତା'ପରେ ଭୋଗ ଖାଇବେ।
ହୁଁ।
ତା'ପରେ ତାଙ୍କ ଦକ୍ଷିଣା ନେବେ।
ହୁଁ।
ତାପରେ ଯିବେ ଘ